ହେଲୋ, ଆଜ୍ଞା ନମସ୍କାର କୁହନ୍ତୁ।
ସାର୍ ସାର୍ କେମତି ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛି, ଆଉ ଆପଣ କେମତି ଅଛନ୍ତି?
ମୁଁ ବି ଠକ୍ ଠାକ୍ ସାର୍ ଅଛି।
ଆଜ୍ଞା କଣ କରଥିଲେ?
ନାହି ଏବେ ମୋର ଜଷ୍ କ୍ଲାସ୍ ସରଲା, ଆପଣଙ୍କ ଆପଣ ସାର୍ କଣ କରୁଥିଲେ?
ମୁଁ ବି ଏବେ ଜଷ୍ଟ୍ ଖାଇକି ସଙ୍ଗେ ସଙ୍ଗେ ଆସିଲି। ଆଉ ଆପଣଙ୍କର ଆଜି ଖାଇବାରେ କଣ ହେଇଥିଲା?
ଖାଇବା ଆଜି ସାର୍ ଘରେ ବନା ହେଇ ନଥିଲା ତ ସେ ବାହାରୁ ଆସିଲା ଫ୍ରାଏ ଡାଇସ୍ ଆସିଥିଲା ଆଉ ଚିଲି ପନିର୍ ଆସିଥିଲା।
ଆଜ୍ଞା।
ତେଣୁ ସେଟା ଏଇ ଜଷ୍ଟ୍ ଖାଇଲି, ଆଜି ଟିକେ ଅଳସୁଆ ବି ଲାଗୁଥିଲା। ଆଉ ମିଲିଗଲା ଆଉ।
ଆଜ୍ଞା।
ଆପଣଙ୍କୁ ସାର୍ କଣ ଥିଲା ଏଲା ଡିନର୍ ରେ?
ମୋର ଡିନର୍ ରେ ଥିଲା ଭାତ ଆଉ ଡାଲମା ଥିଲା।
ରେ ବା ବହୁତ ବଢିଆ ଆ, ଖାଦ୍ୟ ତ ଡାଲମା ତ ଆମର ଓଡିଶାରେ ବହୁତ ହି ଫେମସ୍।
ମୋତେ ବି ବହୁତ ଭଲ ଲାଗେ ଡାଲମା। ଅ, ଆପଣ କେବେ ଡାଲମା କରିଛନ୍ତି ମାନେ ଓଡିଆ ଷ୍ଟାଇଲ୍ ରେ?
ମୁଁ କରିଛି କିନ୍ତୁ ମୋର କାହିଁ ବେଶୀ ଭଲ ହୁଏନି, ଆପଣ ସାର୍ କୋଉ ଡାଲି ୟୁଜ୍ କରନ୍ତି ଡାଲମା ପାଇଁ?
ମୁଁ ହରଡ ଡାଲି ୟୁଜ୍ କରେ, ଆଉ ମୁ ହ ଡାଲି ଟିକେ ଅଧିକ ପରିମାଣରେ ଦେଇ ଡାଲି ଟା ଟିକେ ବ- ଟେଷ୍
ଆଉ କଣ କଣ ସବୁ ପରିବା ସାର୍ ପକାନ୍ତି ଡାଲମାରେ?
ମୋର ପରିବା ହେଲା ମୋର ଫେବରେଟ୍ ପରିବା ହଉଛି ଆଳୁ, ବାଇଗଣ ସାରୁ, କଖାରୁ ଆଉ ଦେଶୀ ଆଳୁଟା ପଇଲେ ମୋତେ ବହୁତ ହି ଭଲ ଲାଗେ। ଆଉ ଏମିତିକା ପାଣି ପରିବା ଯୋଉଟା କହନ୍ତି କି ପୋଟଳ, କାଙ୍କଡ, ଝୁଡୁଙ୍ଗ ସେଟା ଟିକେ ମୋତେ ଟିକେ ବହୁତ କମ ୟୁଜ୍ କରିଆ ବହୁତ ଭଲ ଲାଗେ, କିନ୍ତୁ ଏଇ ଚାଟା ଉଁ, ଅ, ପନିପରିବାରେ ମୁଁ ଡାଲମା ବନାଏ। ଆମ ଘରେ କୁହନ୍ତି ବହୁତ ଭଲ ଅଛି।
ଆପଣଙ୍କ ଖାଲି ସାର୍ ହରଡ ଡାଲି ବ୍ୟବହାର କରନ୍ତି ନା ଅଲଗା ଡାଲି ମଧ୍ୟ ବ୍ୟବହାର କରନ୍ତି?
ନାଇଁ ହର ଆଉ ମୁଗ ବି ମଧ୍ୟ ୟୁଜ୍ କରେ। ମୁଗ ଡାଲି ଥିରେ ଡାଲମା ଟିକେ ଭଲା ମାନେ କଣ କହିଲେ ବହଳିଆ ଥିକନେସ୍ ଆସିଯିବ ତାର।
ଓ, ସାର୍ ମୁଁ ଏବେ ଅ, ମୁଁ ଭାବୁଛି କାଲି ମର୍ଣିଂ ର ବ୍ରେକଫାଷ୍ଟ ପାଇଁ କିଛି ଗୋଟେ ଇଜି ସ୍ନାକ୍ସ ବନେଇବି ବୋଲି ଚିନ୍ତା କରୁଛି। ତେଣୁ ମୋ ପାଖରେ ତ ଏବେ ସାର୍ ସୁଜି ବି ଅଛି। ଦହି ବି ଅଛି ସେଇଥିରୁ ସାର୍ କିଛି ବନି ପାରିବ କି?
ହଁ ସୁଜି ଦହିରେ ବଢିଆ ପିଠା ଆପଣ କରିପାରିବେ। ଆଁ, ମୁଁ ସେଇଟା କରିଛି ଆଉ ଖାଇଛି ମଧ୍ୟ ଉଁ, ଆପଣଙ୍କୁ ସେଇ ରେସିପି ଟା ବତେଇବି ଆପଣ କରିବେ କି?
ହଁ ଆପଣ ଟିକେ ସଜେଷ୍ କରନ୍ତୁ ଆଚ୍ଛା ଆଚ୍ଛା।
ଆପଣଙ୍କୁ ଟିକେ ସୁଜି ଟା ଟିକେ ଛାଡିବେ ବତୁରିବା ପାଇଁ ଟିକେ ଅଧିକ ସମୟ ଲାଗିବ। ସେଇଟା କଣ କି ଏ ଟାଇପ ର ଆଗରୁ ନହେଲେ
ଘଣ୍ଟେ ଦେଢ଼ ଘଣ୍ଟା ସାର୍ ମୁଁ କର୍ନାଲ ବିଷୟରେ ମୁଁ ଆଜି ରାତିରୁ ବତୁରି ଦେଇପାରିବି?
ଆଜ୍ଞା ଆପଣ ଆଜି ରାତିରେ ଆପଣ ଯଦି ଆଗରୁ ବତୁରେଇ ଦେଇଥାନ୍ତ ଖାଲି ଏବେ କରିଦେଇଥାନ୍ତେ ଆଠଟା ନଅଟା ବେଳୁ ଆଉ ଏବେ ତ ବ ତୁରେଇ ନାହାନ୍ତି ଆ ଏବେ ବତୁରେଇ ଦିଅନ୍ତୁ ସକାଳକୁ ଆପଣ କରିବେ ବହୁତ ବଢିଆ ଫୁଲିବ।
ଆଚ୍ଛା ସେ ଟିକେ କହିଲେ କେମିତି କଣ ରେସିପି ଟା ସାର୍ ହବ?
ଆଜ୍ଞା ଦେଖନ୍ତୁ ସୁଜି ବତୁରି ସାରିଲା ପରେ ସୁଜିକୁ ପାଣିରୁ ଭଲସେ ପାଣିରୁ ନିଗାଡି ଦେବେ। ତାପରେ ସେଥିରେ ଅଳ୍ପ ପରିମାଣରେ ଦହି ୟୁଜ୍ କରିବେ ମାନେ ଫ୍ରେସ ଦହି ଯୋଉଟାକ ବିନା ଖଟା ବାଲା ସେ ଦହିଟାକୁ ୟୁଜ କରିବ ବହୁତ ବଢିଆ ଲାଗିବ। ଆପଣ ପ୍ୟାକେଟ ଦହି ୟୁଜ କରିବେ ତ ବହୁତ ଭଲ। ଦେଖନ୍ତୁ ଆପଣ ଯଦି ହଁ ଗୋଟେ କପ୍ ଯଦି ସୁଜି ନଉଛନ୍ତି, ସେଥିରେ ଆପଣ ଯୋଉ ଚାମ ଚରେ ଯୋଉ ମାନେ ଆପଣ ଚାମଚରେ କିଛି ଗୋଟେ ଖାଉଥିବେ ମାନେ ଯେମିତି କା ଟାଇପର ସ୍ନାକ୍ସ ହେରିକା କିଛି ଯଦି ଖାଉଚନ୍ତି ଆପଣ ଚାମଚରେ ଉପମା ହେରିକା ସେଇ ଚାମଚ ରେ ଆପଣ ତିନିଟା ତିନିଟା ଚାମଚ ଦହି ନେବେ ଫୁଲ ଫୁଲ ଦହି। ଦହିଟା ଦେଲେ ଯେବେ ଜେତ ଆଜ୍ଞା ଯେତେ ଫ୍ରେଶ ଦହି ହବ, ସେତେ ବହୁତ ଟେଷ୍ଟ କରେଇବ।
ଆଚ୍ଛା ସେ ପ୍ୟାକେଟ ଦହି ବ୍ୟବହାର କରିହବ ତ?
ପ୍ୟାକେଟ ଦହି ଟା ବହୁତ ଭଲ ହୁଏ, ଏଇ ଘରୋଇ ଦହି ଅପେକ୍ଷା। ଘରୋଇ ଦହି ଟା ଯା ଆଜ୍ଞା ପ୍ୟାକେଟ୍ ଦହି ଆପଣ କଣ କରିବେ ଗୋଟେ ସୁଜିରେ ଆପଣ ତିିନି ତିନି ଚମଚ ଆପଣ ଦହିଦେବେ।
ସ ସେଥିରେ କେତେଟା ବନିପାରିବ ଇଏ। ଆମର ଇଟଲିି କେତେଟା ବନିପାରିବ? ନା
ନାଇଁ ମୁଁ ହଉଚି ଚକୁଳି ବନାଏ ଅ ଚକୁଳି ଚକୁଳି ବହୁତ କମ ହବ ମାନେ କି ସେମତିକା ହେଲେ ତିନି ତିନିଟା ଖଣ୍ଡେ ହବ ତିନିଟା ଟାଇପ
ତିନି ଜଣଙ୍କ ପାଇଁ କି ଟିଫିନ ପରଫେକ୍ଟ।
ପାରିବ ହଁ ହେଇପାରିବ ଆଉ ସେ ଯ ଯାହା ହେଲେ ବି ଫୁଲିବ ନା ପାଣିରେ ପଡିଲା ପଡେ ତିନିଟା ପାଖାପାଖି ହବ। ଆ ପଣ ଯଦି ବେଶୀ ବଡ ମାନେ ଚାହୁଁଚନ୍ତି। ଗୋଟେ ହାତ ସେପ ରେ ଯେତିକି ବି ଚକୁଳି ମାନେ ଆପଣ ନର୍ମାଲ ଚକୁଳି ଯେତିକି ବଡ ୟୁଜ କରୁଚନ୍ତି ଖାଉଚନ୍ତି ସେଇଥିରେ ହିଁ ହଉ ସେଇଗୋଟା ହିଁ ହେଇପାରିବ ସେ ଛୋଟ ବାଲା। ଦେଖନ୍ତୁ ଆପଣ ସେଥିରେ ବିଭିନ୍ନ ପ୍ରକାର ଭେଜିଟେବଲ ମଧ୍ୟ ଆଡ କରିପାରିବେ ଯେମିତି କିି ପୁରା ଛୋଟ ଛୋଟ ଖାଇବା କାଟିବା ଦରକାର। ପିଆଜ ଆଡ କରିପାରିବେ, ଟମାଟୋ, ବୁର୍ଷଙ୍ଗ ପତ୍ର, ଧନିଆ ପତ୍ର। ତାପରେ ଆପଣ ଛୋଟ ଛୋଟ କା କାଟି ରହିଥିବା କ୍ୟାପସିକମ୍ ଆଉ ଗ୍ରେଡ଼ କରିବେ ଆପଣ ଗାଜର। ବିଟି ଗାଜରକୁ ଆପଣ ଗ୍ରେଡ କରିଦେବେ ଯେ ସେ ସେଥିରେ ମିଶିଯିବ ମାନେ ପାଟିରେ ଯେମିତି ବାଜିବନାହିଁ। ଗ୍ରେଡ କରିନେବେ ବହୁତ କମ ପରିମାଣରେ ଦେବେ। ବେଶୀ ବି ଦବା ଦରକାର ନାହି। ବିଟ୍ ନଦେଲେ ଆହୁରି ଭଲ। ଗାଜର ଟା ଟିକେ ବହୁତ ଭଲ। ଗାଜର ଟା ଆପଣ ଦେଇପାରନ୍ତି। ଏତିକି ପରିବା ଆପଣ ଦେବେ। ଆଉ କିଛି ବିନ୍ସ ବି ଯଦି ଆପଣଙ୍କ ପାଖରେ ଥିବ, ପୁରା ଚୁନଚୁରେ କାଟିକି ଆପଣ ଦେବେ। ଏତେ ପନିପରିବା ଦେଲେ ବି ମାନେ ସୂଜି ଅଳ୍ପ ନା ଗୋଟେ ଗୋଟେ ପନପରିବା ଦେଲାବେଳେ ବହୁତ ହେଇଯିବ। ଏବେ ଆପଣ ଖାଲି ପିଆଜ ଟମା ପିଆଜ ଟମାଟୋ କଞ୍ଚାଲଙ୍କା ଯେତେ ବର୍ଷା ହବ ଆପଣ ଯେତେ ଅଧିକ ଦେବେ ସେଟା ଭଲ ଲାଗେ ବୋହୁତୁ।
ଏ ସାର୍ ଏବେ ସୁଜି ବତୁରେଇ ଦେବି କାଲି କିନ୍ତୁ ଏ ଯୋଉ ପରିବା ଗୁଡା କାଲି ପକେଇବି।
ହଁ କାଲି ଦେବେ ସଙ୍ଗ ସଙ୍ଗ ପକେଇବା ଆଉ ସଙ୍ଗ ସଙ୍ଗେ ବୁଲେଇକି ହାଲ ତେଲ ଦେବେ ବେଶୀ ତେଲ ଦେବେନି। ତାଆଁ ତେଲରେ ଗୋଟିଏ ରଙ୍ଗକି ଆପଣ ଦେବେ ଆ ହାଲକା ବାଗେରେ ଆପଣ ଯୋଉ ଚତୁରେଇବେ ଯୋଉଟା କହନି ହାଲକା ଭାବର ଦେବେ ସେ ଆପେ
ହୁଁ।
ସେଥିରେ ଆପଣ ଚଟ୍ନିରେ ଖାଇପାରୁ ଖାଲି ହିଁ ପାଟିରେ ମିଳେଇଯିବା ସେ ମାନେ ଏତେ ଟେଷ୍ଟି ହବ।
ଆ ସାର୍ ସୁଜି ରେ ଉପମା ବି ହୁଏ ଆପଣ ଉପମା ସାର୍ ବନେ ଆଉ ଜାଣିଚନ୍ତି କେମତି ବନା ହୁଏ?
ହଁ ହଁ ହଁ ମୁଁ ବି ଉପମା ବହୁତ ଭଲ ଭାବରେ ମତେ ଟିକେ ଜଣା ଆଉ ମୁଁ କହିଚି ଆମ ଘରେ ବି
ମୁଁ ସେରେ ଉପମା ମତେ ଉପମା ସାର୍ ମତେ ବୋହୁତ୍ ପସନ୍ଦ କିନ୍ତୁ ଏୟା
ଆଜ୍ଞା।
ନାଇଁ ମତେ ଟିକେ ସାର୍ ମସଲା ବାଲା ଭଲ ଲାଗେ। କିନ୍ତୁ ମୋ ଦ୍ଵାରା ଟିକେ ଉପମାଟା ଭଲ ହୁଏନି ଆପଣ ଟିକେ କୁହନ୍ତୁ ଦେଖିଆ ମୁଁ ସେଟା ମଧ୍ୟ ଟ୍ରାଏ କରିବି କାଳେ ସେଟା ଭଲ ଲାଗିବ।
ଆଜ୍ଞା ମା ମିଠା ଉପମା କଲେ ବି ମତେ ବି ଭଲ ଲାଗେନି ମୁଁ ସେଇ ରାଗ ଉପମା ବାଲା କରେ। ଆ ହଁ ଦେଖ ଖନ୍ତୁ ଆପଣ କଣ କଣ ପସନ୍ଦ କରନ୍ତି ଉପମାରେ ଖାଇବା ପାଇଁ? ଯେମତି ବିଟ ଗାଜର ଆପଣ କଣ ଭଲ ପାଆନ୍ତି?
ଉଁ ଆମ ଘରେ ଏ ସାର ଟିକେ ଯୋଉ ଏ ଏଲୋ କଲର ମ ଟର ଥାଏନା ସେଇଟା ଯଦି ଥାଇବ ସେଇଟା ଆମ ଘରେ ସେଟା ପ କଲେ ଟିକେ ଭଲ ପାଆନ୍ତି ଆଉ ଏମତି ପରିବା ତ ବେଶୀ କିଛି ହଁ ଟମାଟୋ ପିଆଜ ସେଟା ତ କମନ ବଟ୍ ପରିବା ତ ସେମିତି ବିନ୍ ଥାଏ। ବିନ୍ ରହିଲା ଗାଜର ରହିଲା ବିଟ ରହିଲା ବଟ୍ କିଛି ତୁତ୍ ଉଁ ଥାଇଲେ ପକାଏ ନେହେଲେ ନଥାଏ ପକାଏନି।
ଆପଣ ଟିକେ ଯୋଉ ପିଆଜ ଟା ଟିକେ କାଟିବେ ନା ବାଗୁଡ଼ ସାଇଜରେ କାଟିିଥିବେ ମାନେ ପୁରା ସରୁ କରିବେନି ଆପଣ ପିଆଜ ଟାକୁ ପିଆଜ ଟା ଆପଣ ଯେତେ ଅଧିକ ପରିମାଣରେ ଦେବେ ଉପମା ଟା ବହୁତ ଟେଷ୍ଟି ବନିବ ଆଉ ଆପଣ ବିନା ହଳଦୀରେ କରନ୍ତୁ ଉପମାଟା ବଢିଥାଅ। ତଦି ହଁ।
ଆପଣ ସାର୍ କଣ କଣ ରେସ୍ ମେ ଯୋଉ ଭେଜିଟେବୁଲ୍ ଖାନ୍ତି?
ଆଁ ଭେଜିଟେବୁଲ ଖାଇବା କଥା ଆପଣ ପଚାରୁଚନ୍ତି?
ହଁ ମୁଁ କହିଲି ସେଥିରେ ଭେଜିଟେବୁଲ୍ କଣ କଣ ପକାନ୍ତି ସବୁ ଆପଣ? ମୋତେ ପୁରା ଅକ୍ଚୋଲାଇ ସାର୍ ଆପଣ ରେସିପି ଟିକେ କୁହନ୍ତୁ।
ଆଜ୍ଞା ଦେଖନ୍ତୁ ଆପଣ ସେଥିରେ ଚିନାବାଦାମ ମଧ୍ୟ ପକେଇ ପାରବେ। ଦେଖନ୍ତୁ ମୁଁ ପ୍ରଥମେ ଙ୍କ କରିବେ ଆଗ ବିନା ତେଲରେ ସୁଜି ଟାକୁ ଭାଜିବେ। କରିବେନି ବିନା ତେଲରେ ଶୁଖିଲା ଶୁଖିଲା କଡେଇ ଟାଇପ ରେ ସେଇଥିରେ ଭାଯିବେ ହାଲକା ଭାଜିବେ। ଥରେ ଆପଣ ତେଲ ଦେଲେ ତାରେ ଆପଣ ଜିରା ଆଡ କରିବେ। ଅଳ୍ପ ଟିକେ ଜିରା ଭେଶ୍ରୁଙ୍ଗ ପତ୍ର ଆଡ କରିବେ। ତାପରେ ହସ ଯେ କୁଆଡେ ଦେଇକି କାରି ହଁ ହଁ। ଆପଣ ତେଲ ଜିରା ଆଉ ଭୃସଙ୍ଗ ପତ୍ର ପକେଇ ସାରିକେ ଫୁଟି ସାରିଲା ପରେ ଆପଣ ସେଥିରେ ପିଆଜ କଞ୍ଚା ଲଙ୍କା ଆକୁ ଦେଇକି ହାଲକା ଭାଜିବେ ବେଶୀ ଭାଜିବେନି। ପିଆଜ ଗୋଟେ ଯଦି ଆପଣ ଦି କପ୍ ଗୋଟେ କପ୍ ସୁଜି ୟୁଜ କରୁଛନ୍ତି ତାହେଲେ ଆ ମିଡିୟମ ସାଇଜ ର ଗୋଟେ ପିଆଜ ବଡାକ ନେବେ ବଡ ସାଇଜ ର ଗୋଟେ ପିଆଜ ନେଲେ ବି ଆପଣଙ୍କୁ ଚଳିବ। ବହୁତ ଭଲ ଲାଗିବ ଭାଜି ହେଇ ସାରିଲା ପରେ ସେଥିରେ ଆପଣ ଟମାଟୋ ପକେଇବେ। ତାପରେ ଆପଣ ଯଦି ଗ୍ରୀନ୍ ମଟର କିମ୍ବା ଆପଣଙ୍କ ପାଖରେ ଯେକୌଣସି ପରିବା ଯେମିତି କି ଗାଜର ବିଡ୍ ଆଉ ଗାଜର ବିଡ୍ କୁ ଗ୍ରେଡ କରିକି ଆପଣ ଉପମାରେ ଜମା ହିଁ ଦେବେ ନାହିଁ। ଯେତେ ଛୋଟ ଛୋଟ ସାଇଜ ରେ ଆପଣ କାଟିଲେ ଯେମିତି ପାଟିରେ ହାଲକା ହାଲକା ସିଝିଥିବ ହାଲକା ହାକା ଟିକେ କାଡୁଡଆ ଥିବ। ବହୁତ ଆପଣଙ୍କୁ ଭଲ ଲାଗିବ। ହୁଁ ତାପରେ ଆପଣ ଗାଜର ବିଟି ଆଉ ଗ୍ରୀନ୍ ମଟର ମୁଁ ତ ମୁଁ ଆଳୁ ପକାଏ ଆଉ କଣ କହିଲେ ପୋଟଳ ଯଦି ଥାଏ ତାକୁ ବି ଆପଣ ଛ ଛୋଟକରି ମୁଁ ପକାଏ ଆପଣ ବି ତାକୁ ପକେଇ ପାରିବେ ତାକୁ ଆପଣ ଟିକେ ତେଲରେ ଭାଜି ହେଇଗଲା ପରେ
ସେଥିରେ ଆପଣ ଲୁଣ ପକେଇବେ। ଲୁଣ ପକେଇବେ ଆଉ ହାଲକା ଲଙ୍କା ଗୁଣ୍ଡ ଦେବେ। ଲଙ୍କଙ୍କା ଗୁଣ୍ଡା ରା ହଁ ର ଅ ରାଗ ଲଙ୍କା ଗୁଣ୍ଡ ଦେବେ କାଶ୍ମୀର ଲାଲ ମିର୍ଚ କିଛି ଦରକାର ନାହିଁ। ଅ ହାଲକା ଲଙ୍କାାଗୁଣ୍ଡ ଦେଇକି ଆପଣ ତାକୁ ପାଣି ଦେଇକି ଫୁଟେଇବେ। ବେଶୀ ତ ତେଲରେ ତ ଅଳ୍ପ ସିଝେଇ ତ ଅଳ୍ପ ପାଣି ଫୁଟିଲା ବେଳକୁ ପାଣି ମାନେ ବହୁତ ପରିମାଣରେ ବି ଦେବେନି ଗୋଟେ କପ ସୁଜି ପାଇଁ ତିନି କପ ପାଣି ଦେବେ ଚା କପ୍ କଥା ଆପଣଙ୍କୁ ହିସାବ ଦଉଛି।
ଆଚ୍ଛା।
ଆପଣ ସଜି ପାଣି ଟିକେ ହାଲକା ଫୁଟ ଆସିଲଲା ପରେ ସେରେ ଆପଣ ତ ଲୁଣ ପକେଇସ ସେ ସୁଜି ପ କରିକି ବ୍ୟା କରିକି ଆପଣ ଧୋଇଦବେ। କାହିଁକି ସୁଜି ଟା ବି ତା ଥିରେ ସିଝିବା ଦରକାର। ଆଉ ଯେତେ ଆପଣ ସରୁ ସୁଜି ନେଇକି ଆପଣ ଉପମା କଲେ ବହୁତ ଭଲ ଲାଗେ।
ସାର୍ ଏଇ ଯୋଉ ରେସିପି ଟା କହିଲେ ସୁଜି ଟା ଗୋଟା ଗୋଟା ଶୁଖା ଶୁଖିଲା ହବ ନା ଟିକେ ପାଣି ପାାଣିଆ ହବ କେମିତି
ନାଇଁ ପୁରା ଶୁଖିଲା ଶୁଖିଲା କର ବହୁତ ଭଲ ଲାଗିବ ସେଥିରେ ଆପଣ ମଟର କ ଖାଇପାରନ୍ତ ଆତ୍ମୀ ସହିତ ବି ଖାଇ ହବ ବହୁତ ଭଲ ଲାଗେ। ଚଟଣିି ସ ଆହିତ। ବହୁତ ଭଲ ଲାଗେ ମା କୁନି ଆଉ ଗୁଗୁ ବେ ନେବେ କଞ୍ଚା ପିଟା ପକେଇକି ନେବେ ବହୁତ
ଆଚ୍ଛା ବନେଇ ସାରିଲା ପରେ ଟିକେ କଞ୍ଚାିଆଜ ମଧ୍ୟ ପକେଇବେ।
ଆଜ୍ଞା ହଁ ଯେତେବେଳେଟିିନ ପ୍ୟାକ୍ କରୁଛନ୍ତି ସେତେବେଳେ।
ଙ୍କ ସାର୍ ମତେ ତ ବହୁତ ବଢିଆ ଆପଣ ସଜେସନ ଦେଲେ କାର ବେକ୍ ଫାଷ୍ଟ ପାଇଁ ମୁ ନିିହାତି ଟ୍ର ଆମେ ଯଦ କ ହଉଛି ଆଣଙ୍କୁ ନିହାଯ ମୁ ଜଣାର୍ ଥାଙ୍କୟୁ
ଆଜ୍ଞ ଆଜ୍ଞା ୱେଲ କମ୍।